ହାଲୋ ଭାଇ ହାଲୋ।
ହା ଲୋ।
ହଉ। ଭାଈ ଭାଇ ଜୟେ ଜଗନ୍ନାଥ। ହା ଲୋ। ଭାଇ ଜୟ ଜଗନ୍ନାଥ ଭାଇ। ହଁ ଭାଇ ଭାଇ କଣ କରୁଛନ୍ତି। ଭାଇ ଙ୍କ କରୁଚନ୍ତି?
ଆପଣଙ୍କର କ'ଣ ଏ ଲାଙ୍ଗୁଏଜ୍‌ ଖରାପ ହଉଚି। କ'ଣ ପାଇଁ ହଉ--ନ୍ତି?
ଏ ଭାଇ, ସାଙ୍ଗ ଭାଇ ଝଗଡା ଲାଗି--ନ୍ତି। ଭାଇ ମୁଁ ସାଇଟି ହେଇଯାଉ।
ଆଉ ଭାଇ କ'ଣ କରୁଚନ୍ତି ଆପଣ?
ହ
କରୁଚନ୍ତି?
ବସ୍‌ଚି ଏଠେ।
ଏକା ନା ସାଙ୍ଗ ପିଲା ଅଛନ୍ତି?
ଆଉ କ'ଣ ଖାଇଥିଲେ?
ଭାତ।
ଆଉ କଣ?
ଝୋଳ।
ହଁ! ଆଉ
ମୁଁ ଖାଇଥିଲି ପୁରୀ, ଡାଲ୍‌ମା। ଆଉ ଗୋଟେ ପିଲା ଜନ୍ମଦିନ ଥିଲା, ଯେ କେକ୍ ଦେଇଥିଲା ସେଇ ଖାଇଥିଲି ଆଉ।
ଜନ୍ମଦିନ, ଆଉ ତା' ପୂର୍ବରୁ ଖାଇଥିଲି ଚଣିବରା। ଆଉ ତା' ପୂର୍ବରୁ ଖାଇଥିଲି, ଭାଇ ତମୁକୁ ମିଛ ମତେ ସତ ଲା।
ଖାଇଥିଲି ମୁଁ, ଖାଇଚି ଆକ୍ଚୋଲି ପଖାଳ ଭାତକୁ ଆଳୁ ପୋଡ଼ା ହେଲା।
ଙ୍କ କହିଲେ?
ମୁଁ କହିଲି, ଆପଣଙ୍କ ଭଏସ୍‌ ଟା ବହୁତ୍ ଜୋରେ ଚେଲ୍ ଚେଲ୍ ହଉଚି ତ।
କହି ଭାଇ, ମୁଁ ଖରା ବେଳେ ଖାଇଥିଲି, ବାସି ପଖାଳକୁ ଆଳୁ ପୋଡ଼ା ହେଲା।
କିନ୍ତୁ ତମୁକୁ କହିବି, ନାନେ କୁ ଅଣ୍ଡା ତଡ଼କା ମୁଁ ଖାଇଥିଲି।
ନା, ଟାଉଟୁରିଆ ଟା ତମେ ତା'ହେଲେ ଜଣା ପଡୁ
ହଁ ମୋର ଭାଇ କିଛି ଖରାପ୍ ଗୁଣ ନାହିଁ, କିନ୍ତୁ ଗୋଟେ ଖରାପ୍ ଗୁଣ ଅଛି।
ମୁଁ ପ୍ରବଳ ମିଛ କୁହେ।
ଭାଇ ଆପଣ ଜାଣିଚନ୍ତି, ପୁରୀ କଉ ଜିଲ୍ଲାରେ ଅବସ୍ଥିତ କହିଲେ?
ପୁରୀ, ପୁରୀ ଜିଲ୍ଲାରେ ଅବ---ତ। କଉ ଜିଲ୍ଲାରେ
ଆଉ କପିଳାସ କଉ ଜିଲ୍ଲା ରେ
ଢ଼େଙ୍କାନାଳିଆ। କେଉଁଝର୍।
ଆପଣ ଆସିଚନ୍ତି ପୁରୀ?
ପୁରୀ ବହୁତ୍ ଥର ଯାଇଚି, ଅନେକ୍ ଥର ଯାଇଚି।
ଆଉ ଘଟ ଗାଁ।
ଦିଥର ଯାଇଛି।
ଆ---କପିଳାସ
କପିଳାସ ବହୁତ୍ ଥର ଯାଇଛି।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଓ ବାବା, ମାମା।
ଆଉ କିଏ ଅଛ
ଉଁ?
ଆଉ କିଏ ଅଛନ୍ତି?
ବାବା, ମାମା, ଭାଇ, ଦିଦି, ଦାଦା, ଖୁଡ଼ି, ଦାଦା ପୁଅ, ଦାଦା ଝିଅ।
ଉଁ ହୁଁ ବଡ ଭାଇ ଅଛନ୍ତି ତମର?
ହୁଁ ବଦ୍ଧ ଭାଇ ଅଛନ୍ତି।
କଣ କରୁଛନ୍ତି ବଡ ଭାଇ?
ବଡ ଭାଇ ଗାଁରେ ତୋଳି ମାରୁୁଚନ୍ତି।
ହୁଁ ବିଲ କରୁଛନ୍ତି ଭାଇ?
ହୁଁ।
ଓହଁ ଆଉ ଆପଣ ବିଲକୁ ଯାଆନ୍ତି ନା ନାହିଁ।
ବିଲକୁ ଯାଏ ବିଲକୁ ଯାଏ କିଛି କରେନି ଏମନ୍ତି ବୁଲାବୁଲି କରେ ଉ ମାଛ ମାରେ ଏଇ କଙ୍କଡା ମାରେ ବିଲକୁ ଯାଇକିନା ଡ୍ୟାନ୍ସ ମୋର ଏଇଭଳିଆ କାମ ମୋର।
ହୁଁ ହୁଁ ବଡ ଭାଇଙ୍କର ବାପାଙ୍କର ବିଲ କରନ୍ତି ନୁହଁ।
ହଁ ସିଏ ତାଙ୍କର ବିଲ କରନ୍ତି ଚାଷ କରନ୍ତି ରୁହନ୍ତି।
ହୁଁ ହୁଁ। ଆଉ ଆଜି ସକାଳେ ଆଉ କଣ କହିଥିଲେ?
ସକାଳେ ଉ ପଖାଲ ଭାତ ଆଉ କାଙ୍କଡ ଆଲୁ ଭଜା।
ହଁ।
ଆଉ ମିିତଲ ତମ ତୁ ବାଇଗନ ପଲା।
ହୁଁ।
ଆଉ ଖାଇଥିଲି ଆଉ ଖାଇଥିଲି ଆଉ କିଛି କାଇଁନି।
ଓ ହୋ ଆଉ ଘରେ ଆପଣଙ୍କର କଣ କଣ ଗାଡି ଅଛି କହିଲେ
ଆମର ଗୋଟେ ଅଛି ଟାଇକଲ।
ହୁଁ।
ଆଉ ଗୋଟେ ଅଛି ଆଉ ଗୋଟେ ବି ଟାଇକଲ ଅଛି। ହଁ ଆହୁରି ଗୋଟେ ସାଇକଲ ଭଳିଆ ବାଇ ତାଇ କଲ ଅଛି।
ହଁ।
ଆଉ ଆମର ଗୋଟେ ଗାଡି ଅଛି।
କଣ ଗୁଡେ?
ଅ ଆମର ଅଛି ଗୋଟେ ଲୁନା। ଲୁନା ଲୁନା ମତେ ଅଛି ଆଉ ଗୋଟେ ଗାଡି ଅଛି ସେଇଟା ବି ସେଇ ଲୁନା। ମାନେ ସେଇ ଗୋଟେ ଲୁନା ସେଇଟାକୁ ମୁଁ ଦୁଇଥର କହିଲି।
ଆଚ୍ଛା ଆଉ କଣ ଆଣେଇବାରି ଆଉ?
ଆଦା ଆଉ ଆମର ହଁ ପାନ୍ତୁ ତ ଭଲ ଅଛି।
ଭଲ ଘର।
ହଁ ଘଲ ଅଛି। ଭଲ ଅଛି ପାଞ୍ଚଟା ଭଲରେ ଗୋଟିଏ ଲାଟିନ ଅଛି।
ଗୋଟିଏ ଗୋଟିଏ ଲାଟନି ରେ ଦିଟା ପ୍ୟାନ ଅଛି ହଗିବା ପାଇଁ
ହଁ।
ଆଉ ଆମଲ ଅଛି ବିଛେସ କିଛି ସବୁ ଅଛି ଗୋଟିଏ କୂଅ ଅଛି ଗୋଟିଏ କୂଅରେ ଆମର ଅ ଚାଲୋଟି ମଟର ପାନି ମଟଲ ଅଛି।
ଓଁ ହୋ।
ଆମ କୁୁଅ ଚାରିପଟେ ମାଙ୍କଡା ପଥର ଦିଆହଇଛି।
ହଁ।
ଆଉ ଆମର ବାଇଗଣ। ନକା ଆଉ ଗେଣ୍ଡୁ ଫୁଲ ଆମଳ ସବୁ ଲଗା ହେଇଛି।
ହୁଁ।
ହୁଁ। ହ
ଆଉ
ଆଉ ଆମ ଗାଁଲେ କାଲି ବର୍ଷା ହେଇଥିଲା ବହୁତ ପାଣି।
କଣ ସବୁ ଭାଇ ବର୍ଷା ହେଇଥିଲା ଆପଣଙ୍କ ଆଡେ
ପବଲ ବର୍ଷା ହେଇଥିଲା ଆମର ବର୍ଷା ପବଲ କାଲି ପବଲ ପାଣି ବିଲ ନାଲ ଉଁ ଆଉ ଆମର କେନାଲ ସବୁ ପାଣି ପବଲ।
ହଁ ହଁ ଭାଇ କଣ ଭାଇ ଆପଣଙ୍କ ଗାଁରେ ଆ କାଲି ଯୋଉ ଜଗନ୍ନାଥଙ୍କ ଠାରଙ୍କ ଯୋଉ ସ୍ଥାନ ପୁଣ୍ୟ ଯୋଉଇଥିଲା ଆପଙ୍କାଁରେ ହେଇଥିଲା?
ହଁ ଭାଇ ଆମ ଘରେ କାଲି ସ୍ଥାନ ପୂର୍ଣ୍ଣିମା ହେଇଥିଲା ଆଉ ଆଉ ମ ଗାଁଲେ ହେଲେ ନୁହଁ କି? ଆମ ଗାଁରେ ଛଏ ଛଏ ସବୁ ଚାନ୍ଦା ତୁଲେଇ ଥିଲେ। ବୁଝିଲ ଭାଇ ଟୁକା ଟୁକା ଟୁ ସବୁ ଚାନ୍ଦା ତୁଲେଇଥିଲେ ଚାନ୍ଦା ତୁଲେଇ ସେ ଆମର ଯିଏ ଚାନ୍ଦା ଲଖୁଥିଲେ ସିଏ ହଉଛନ୍ତିନ ଗୋଟେ ହଉ। ନାଇଟି ବାଲା ଗୋଟେ ହଉଛି ନିପ ବାଲା ତାଙ୍କ ନାଁ ଦିଆଯାଇଛି।
ହଁ ଖାଇଗଲେ ବୋଲେ ତ ଆପଣଙ୍କ ପଇସା।
ନାଇଁ ନାଇଁ ସେ ନାଇନଟି ନିପ ପଇସା ଖାଆନ୍ତେ କି ନାଇନଟି ନିପ ପିଇଦେଲେ।
ହଁ ଆପଣ ଖାଇନାହାନ୍ତି ଅ ଠାକୁରଙ୍କ ପ୍ରସାଦ।
ନାଇଁ ଭାଇ ମୁଁ ବଲଛି ଗଲା ଆଛି ମୁଁ ଶୋଇକି ଉଠିକି ଯାଇଥିଲି ଗଲା ଅଲସ କି ଖାଲି ଡଙ୍କି ବାଡଉଥିଲେ ଭାଇ ଖାଲି ବାଲଟି ଟା ଥିଲା କଣ କହିବି ଆଉ କିଛି କିଛି ନଥିଲା ଭାଇ। ଭାତ ଗୋଟେ ବାଲ୍ଟିରେ ଅଧ ବାଲ୍ଟିଏ ଡାଲି ଠୋପେ ବି ନଥିଲା ଖଟା ତ। କିଛି ଦେଇ ସେନ ଯିବା ଲଗିବି ମାଲ୍ପିସିନନ୍ ଯଉଁ ନାଇଣ୍ଟି ନେବି ଆଉ
ଆପଣ ପଖାଳ ଭାତ ଖାଇଦେଲେଣି ପାଣି ପୁରେଇକି।
ପଖାଳ ତ ଖାଇଥାନ୍ତି ଯେ ନକା ଟା ଥିଲା ନୁନ ଟା ଥିଲା ତା ସାଙ୍ଗରେ ନେମ୍ବୁଡା ଥିଲେ ଖାଇ ଦେଇଥାନ୍ତନ୍ତି ନେବୁଡା ବି ନ ଦେଖିଆ ପରେ ଆମର ଯୋଉ ଗୋଟେ ଚତୁର୍ଥ ନା କୋ କ୍ଲାସ ଗୋଟେ ବାହାରିନି ନେବୁଡା ନେବୁଡା ନେବୁଡା ନେଗୁଡା ନେଗୁଡା ନେଗୁଡା ହଁ। ଏ ଭାଇ ତମେ ବିଶ୍ଵାସ କରିବନି ଆମ ସରକାର ଓଡିଶା ସରକାର ନେବୁଡା ନେବୁଡା ଗୀତ ବାର କରିଛନ୍ତି ମାନେ ଆମ ସରକାର ମୁଖ୍ୟମନ୍ତ୍ରୀ ନୁହଁ ସେ ହଉଛନ୍ତି ଓଡି ଓଡ଼ିଶାର ମୂର୍ଖମନ୍ତ୍ରୀ।
ଏଇ ବା ଏମିତି କହିବା କଥା କି ମୁଖ୍ୟମନ୍ତ୍ରୀ।
ସେ ଭାଇ ତାକୁ ମୁଁ ବିଶ୍ୱାସ କର ଧଇଲେ ମୁଁ ତା ତଣ୍ଟି ଫଣ୍ଟି ଚିପି ଦିଅନ୍ତି ଗଳାରୁ ର ରକ୍ତ ପିଇ ଯାନ୍ତି ଏମିତିଆ ମୁଖ୍ୟମନ୍ତ୍ରୀ ଏଇଟା ମୁ ମୁଖ୍ୟମନ୍ତ୍ରୀ ନୁ ମୂର୍ଖ ମନ୍ତ୍ରୀ ଗୋଟେ ଗୀତ ତ ଦେଇଛି ଛୁଆମାନ ଦେଖିବ ବହୁତ ଭାଇରାଲ ହୋନି ନେବୁଡା ନେବୁଡା ନେବୁଡା। ନେବୁଡ଼ା ନେବୁଡ଼ା ନେବୁଡ଼ା।
ଭାଇ ଆପଣଙ୍କୁ ହୁଁ ଭାଇ ଆପଣଙ୍କୁ ଯଦି ଗୋଟେ ଦିନ ପାଇଁ ଯଦି ମୁଖ୍ୟମନ୍ତ୍ରୀ ଯଦି ଯଦି କରି ଦିଆହବ ଆପଣ ପ୍ରଥମେ କଣ କରିବି?
ମୁଁ ପ୍ରଥମେ ଭାଇ ସତ୍ୱ କହୁଛି ଯଦି କରିଦିଅନ୍ତେ ମୁଁ ଫାଷ୍ଟ କୁହନ୍ତି ଝିଅ ପୁଅ ଅଫର୍
କଣ?
ନାରୀ ପୁରୁଷ ଅଫର ମାନେ ଯିଏ ଯାହାକୁ ବାହାହେଇ ପାଇଲା। ମାନେ ଜାତିରେ ଅଜାତିରେ ନୁ ଜାତିରେ ଯିଏ ଯାହାକୁ ବାହା ହେଇ ପାଇଲା। ଗୋର୍ମେଣ୍ଟ ତରଫରୁ ଯିଏ ଯାହାକୁ ଭଲ ପାଇଲା ସିଏ ତାକୁ ବାହାବ ଗର୍ମେଣ୍ଟ ତମେ ବାହାହବ। ଡାଇରେକ୍ଟ ଥାନାକୁ ଧରିକି ଆସିବ ଆମେ ବାହାଘର କରେଇବୁ ମାନେ ଗାର୍ମେଣ୍ଟ ତରଫରୁ ହେଲା ବାପା ମା କେହି କିଛି ନାଇଁ ମୁଁ ଏଇଭଳିଆ ସବୁ ଅଫର ରଖନ୍ତି ଏଇଭଳିଆ ଅଫର ରଖନ୍ତି। ତାପରେ ମଦ ସବୁ ମାନେ ଆଁ?
ଆଉ ଦ୍ଵିତୀୟରେ କଣ ରଖନ୍ତି ପ୍ରଥମେ ସିନା ନାରୀ ପୁରୁଷ ବାହାଘର ଦ୍ଵିତୀୟରେ?
କିଛିବାର ଯେମିତି ଆମର ଯେଉଁ କଣ ଗୋଟେ ହୋଟେଲ ଖୋଲା ହେଇନି ଅୟ ସେଇଭଳିଆ ସବୁ ଗାଁ ଗାଁ ରେ ମାନେ କଣ କହିଲ ସେଇଟା ଖୋଲନ୍ତି କଣ କହିଲ? ନାରୀ ପୁରୁଷଙ୍କ ପର୍ସନାଲ ରୁମ୍ ନାରୀ ପୁରୁଷଙ୍କ ପର୍ସନାଲ ରୁମ୍। ନାବାଳିକା ନାବାଳଙ୍କର ପର୍ସନାଲ ରୁମ ଲେଖିକି ଉପରେ ତାଙ୍କୁ ଛାଡି ଦିଅନ୍ତି ଯିଏ ଆସିବେ ଭାଇ ରୁମ ରୁମ ରେ ଆରାମ ରେ ବିଲଡିଙ୍ଗ ଗୋଟେ ଗୋଟେ ସବୁ ଗାଁ ପିଛା ଗୋଟେ ଗୋଟେ ବିଲଡିଙ୍ଗ କରିଦିଅନ୍ତି। ଫ୍ରି ଯେଉଟା କୁହନ୍ତି ଫ୍ରି। ଏମତି ସବୁ କରିଦିଅନ୍ତି ମାନେ ଆଜିକାଲି କଣ କହିଲ ପୁରୁଷ ଯୋଉ ଟୋକା ଟାକଳିଆ ଯୋଉ କୁହନ୍ତି ତାଙ୍କ ମାନେ ଖୁସି ରଖିଲେ। ଆଜିକାଲି ଭଲ ବୋଉ ବୋତ ଟାଇବ।
ହଁ।
ଆଉ ମଦ ପିଇବେ। ମଦ ପାଇଁ ଏମିତି କରିଦିଅନ୍ତି ସିଷ୍ଟମ ମଦ ପିଇ ମଦ ପିଇକି ଯିଏ ଝଗଡା କରିବ ଯିଏ ମାନେ ମଦ ନି ନ ପିଇକିନା ଯେ ଝଗଡା କରିବ ମାନେ ଝଗଡା ବି କରିଥିବ କି ନ କରିଥିବ ତାର କିଛି ଭୁଲ ନାହିଁ। ଯିଏ ମଦ ପିଇକିନା ଆଲକୋହଲ ନେଇକିନା ଯିଏ ଝଗଡା କରୁ କି ନ କରୁ। ଉମ ମାନେ ତାର ହିଁ ଭୁଲ ଯୋଉଟା ଗୋଟେ ଝଗଡା ହବ ଗୋଟେ କଥାକୁ।
ହଁ ଭାଇ।
ଆଲକୋହଲ ପିବ ଚୁପିକ ରହିବ ଆଲକୋହଲ ପିଇବ ନିଜ ବାଟରେ ନିଜେ ଯିବ ତମେ ଯାଉଥିବ ଯଦି ତମକୁ କୁକୁର କାମୁଡି ଦେଲା ବି ଏଟା ତମକୁ ଜେଲ ନିଆଯିବ କୁକୁରକୁ ନିଆଯିବନି।
କହିଁକିନା ତମେ ଆଲକୋହଲ ନେଇଚ? ତମର ଭୁଲ ଅଛି ବୋଲି ତମକୁ ନିଆଯିବ ଏଇଭଳିଆ ସବୁ ମାନେ ବାହାର କରନ୍ତି ନିୟମ ସତ କଥା।
ହୁଁ ହଉ ଆପଣଙ୍କ କଥା ଭିତରେ ବହୁତ ବହୁତ ଧନ୍ୟବାଦ।